ହ୍ୟାଲୋ।
ହ୍ୟାଲୋ।
ପୁଣି ଅଟୋମେଟିକ କଟିଗଲା।
ହୁଁ।
ଓହୋ ମୁଁ କହିଲି ନେଟ ମାନେ ନେଟୱାର୍କ ର କିଛି ଅସୁବିଧା ନାହିଁ କଟିଗଲା କଣ ପାଇଁ। ତମେ କଣ କରୁଚ?
ମୁଁ ମେହେନ୍ଦି ଲଗଉଚି ବା।
ଏ ସେଇ କଥା ମୁଁ ପଚାରିଥାନ୍ତି ଏବେ।
ତମେ ଲଗେଇ ସାରିଲଣି।
ନା ମୁଁ ମେହେନ୍ଦୀ ଲଗାଏନି।
କାଇଁକି?
ମତେ ଭଲ ଲାଗେନି। ନିଜେ ଲଗଉଛନ୍ତି କିଏ ଲଗେଇ ଦଉଛନ୍ତି?
ନା ମୁଁ ଲଗେଇ ଦଉଛି ଯୋଉ ଆମ ଗାଁ ଝିଅ।
ଅ ଚିନି ତମେ ଲଗେଇବନିକି?
ହଁ ମୁଁ ଗୋଟେ ହାତ ସେମିତି ଆଡୁ ସାଡୁ କରିକି ଡାହାଣ ହାତଟା ଲଗେଇଛି। ଆଉ ବାଆ ହାତଟା ରାତିକି ଲଗେଇବି ଶୋଇଲା ବେଳକୁ ଆଉ।
ଦୋଳି ଲଗା ହେଲାଣି?
ହଁ ଦୋଳି ଲଗା ସରିଲାଣିି।
ଆଚ୍ଛା କାଲି ଆସ ତାହେଲେ ଆମ ଗାଁକୁ ରଜ ପାଳନ କରିବା ପାଇଁ। ସେଠି କମ୍ପ୍ୟୁଟର ର ଅଛି। ସିଏ ପଚାରୁଛନ୍ତି ମତେ ହଁ ଆରେ। ତମେ ବି ଆଇଛ ହଉ କୁହ? ଆଉ କଣ କାଲିର କଣ ଆଜି ଆଜି ଆଉ ସନ୍ଧ୍ୟା ବେଳେ କିଛି ଖାଇନି। ଏବେ ବରା ଛଣା ହବ ଖାଇବା ଆଉ।
ଓହୋ।
କାଲି ପାଇଁ ଆମର ହବ ତ ଦହିବରା ସେଥିପାଇଁ ବରା ହଉଛି। ତମର ହେଲାଣି କି?
ସ୍ପେସିଆଲ ଦହିବରା ଆଉ।
ହଁ ପୋଡ଼ ପିଠା ଆଉ ତାହା ସହିତ ଦହିବରା। ତମର ହେଲାଣି ପିଠା? ନିହାତି ହେବ ମୁଁ ତ ସେ ସେଇଥିପାଇଁ ଡାକୁଛି ଆସ ଖାଇବ, ବୁଲିବ। କିଛି କଥା ନାହିଁ ବାସ୍ ତମେ ଆସିଲେ ହେଲା।
ହଁଁ ହୁଁ ଆଉ ଯିବୁ ଆଉ।
ହଁ ଆସ। ଆମ ଘରେ ବି ଦୋଳି ଲାଗିଛି। ଏଇଠି ଆସିଲେ ଏଥର ଗାଁ ବୁଲିବୁ ପୁରା। ଅନେକ ଦୋଳି ପାଇବ ଖେଳିବା ପାଇଁ।
ହୁଁ।
ତମେ ପରା କାଲି ସକାଳେ ଆସୁଥିଲ। ତମେ ପରା କହିଥିଲ କାଲି ସକାଳେ ଆସିବା ପାଇଁ ହଁ। ତମେ ଆସିବ ମତେ କହିିଥିଲ। ହଁ ହଁ କୁହ।
ରାତିରେ କଣ ରୋଷେଇ?
କହଉଛି। ମୁଁ ଯେମିତି କହିଛି ଆମର ଗୋଟେ ଥର ହିଁ ରୋଷେଇ ମାନେ ଖରାବେଳେ। ଆମ ରାତିରୁ ଆଜି ହେଇଥିଲା ଭାତ। ଖାଇଥିଲି ଭାତ, ଡାଲମା, ପୋଟଳ ତରକାରୀ। ଆଉ କଣ ଖାଇଥିଲି। ପନିର ଖାଇଥିଲି, କଦଳୀ ଭଜା ଖାଇଥିଲି, ବଢି ଖାଇଥିଲି ଆମ୍ୱ ଆମ୍ବ ଆଜି ବି ଖାଇଛି। ଆଉ ଗୋଟେ କଣଟା ଛାଡିଦେଲି ପୋଇ ଭଜା ଖାଇଥିଲି। ତା ଭିତରୁ କିନ୍ତୁ ଆମ ଘରେଇ ହେଇନଥିଲା ମିକସର ବି ହେଇନି। ତା ଭିତରେ ଆମର ହେଇଲା ପୋଟଲ ତରକାରୀ। ଆମ୍ବ, ବଢ଼ି, ମିକ୍ଚର୍। ଆଉ କଣଟା ହେଇଥିଲା ବାସ୍ ଏତିକି। ଆଉ ସବୁ ଦି ଜଣ ବଡ ମା ଘର ଦେଇଥିଲେ।
ଓହୋ।
ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଭାତ ଆଉ ସୋୟାବିନ୍ ତରକାରୀ ଆଉ ଆଳୁ ଭର୍ତା। ଖାଇଥିଲି ଆଉ।
ହଁ ଡ୍ରେସ୍ ଆଣି ସାରିଲଣି?
ହଁ ଡ୍ରେସ୍ ଆଣିଛି ଗୋଟେ କୃତି।
ଖାଲି ଗୋଟେ କୁର୍ତ୍ତିୀ।
ହୁଁ।
ଆଉ କାଲି ପାଇଁ କାଲି ପାଇଁ ଆଉ କଣ ଘରେ କଣ ହେଇଛି।
କାଲି ପାଇଁ ପା ପିଠା।
ପୋଡ଼ପିଠା।
ନା ଆମର ସିଜା ପିଠା।
ଅଁ ମାନେ ହବ କେବେ କେବେ ମାନେ ସଂକ୍ରାନ୍ତି ଦିନ ହବ। ତମେ ଜାଣିଛ ନା ପିଠା କେମିତି କରନ୍ତି।
ନା ତମେ ଟିକେ କୁଅନି।
ଆ ତାରେ ତମର ତମ ମାମା କରୁଥିବେ ତମେ ଦେଖି ନଥିବ।
ଆରେ ଦେଖିଛି ସିଝା ପିଠା ଟା କେମିତି ହୁଏ ଜାଣିଛି କିନ୍ତୁ ପୋଡ ପିଠା ଜାଣିନି।
ପୋଡ ପିଠା ଟା ଆମର ମାନେ ଚୁଲି ରେ ହେଇନି ଆମର ଗ୍ୟାସରେ ହେଇଛି। ମାନେ ଗ୍ୟାସରେ। ଚୁଲି ଅଛିଚୁଲି ବି ଅଛି ଜାଳ ବି ସେଇ ଗ୍ୟାସରେ ସହଜ ସୁବିଧା ଆଉ। ଗ୍ୟାସରେ କେମିତି ହେଲା। ଫାଷ୍ଟ ମାନେ ମୁଁ ତ ଚୁନା କରିଦେଇଥିଲି ମା ଗରମ ପାଣି କରିଥିଲେ ତା ଦେହରେ ମାନେ ଚୁନା ପକେଇଲେ ଆଉ ମୁଁ ନଢ଼ିଆ ନଢ଼ିଆ ବା ବାଡେଇକି କାଟି ଦେଇଥିଲି ଛୋଟ ଛୋଟ ପିସ୍ କରିଦେଇଥିଲି। କାଜୁ ବି ଭାଜି ଦେଇଥିଲି ମା ସେଇ ଚୁନା କୁ ଜନ୍ତିଲ୍ ହଁ ଫାଷ୍ଟ ଗରମ ପାଣିଲେ ଗୁଡ ପକେଇଲେ। ସେ ଗୁଡ଼ ଯେମିତି ପାଣି ସହ ପୁରା ମିଶିଗଲା ତାପରେ ଚୁନା ପକେଇଲେ। ତା ଦେହରେ ଆଉ ଚିନି ପଡିନି ଗୁଡ ଯେହେତୁ ପଡିଛି ଚିନି ପଡିନି ଲୁଣ ପକା ହେଲା। କାଜୁ ଗୁଆ ଘିଅ ଆଉ କଣ ନଢ଼ିଆ ତାକୁ ପୁରା ଜନ୍ତା ହେଲା ସେଟା ମା ଜାଣିଥିବେ କେମିତି କଣ ମାନେ ସିଝିଲା କି ନ ସିଜିଲା ସେ ଜାଣିଥିବେ। ତାର ବାହାର କରିଦେଲେ। କଦଳୀ ପତ୍ର କାଟିକି ଆଣିଥିଲି ତାକୁ ପୁରା ମାନେ ଭଲସେ ସଫା କରିକି। କଢେଇରେ ଗୁଆ ଘିଅ ଦେଇକି ତାକୁ ପୁରା ଥାକଥାକ କରିକିି କଢେଇ ନ ଲାଗିବ। ଏମତି ଆମେ କୁହନ୍ତି ଖାଦ୍ୟରେ ଯେମତି ନ ଲାଗିବ ତା ଦେହରେ ଚ ସେଟାକୁ ଆମେ ଶୋଧୁ ବି କହିପାରିବା ଚୁନା ର ଶୋଧୁଅ। ସେଟା ରଖିଦେଲେ ଖୀ ଦେଇକି ଫୁନ୍ଟା ତା ଉପରେ ମାନେ ଜେ ସବୁ ଯାକ ଯେତିକି ଆମର ହେଇଥିଲା। ସେଟାକୁ ରଖି ସେତିକକୁ ରଖିକି ପୁଣି ତା ଉପରେ କଦଳୀ ପତ୍ର ଦେଇକି ଉପରେ ଗୋଟେ ଥାଳି ଦେଇକି ଓଜନିଆ ଜିନିଷ ହଉଛି କୁଟା ହୁଏ ଦସ୍ତା ତାକୁ ଦେଇ ରଖିଦେଲେ। ତାପରେ ସେ ତଳ ପଟେ ଯେତେବେଳେ ପୋଡିଗଲା ପୁଣି ଗ୍ୟାସରୁ ଓହ୍ଲେଇକି ଏପ ଉପର ପଟାକୁ ପୁଣି ଉଲଟେଇକି ପୁଣି ସେଟା ଥୁଆଇଛି। ଏ ପର୍ଯ୍ୟନ୍ତ ମାନେ ସରିନି ଏୟା ଆଉ।
ହଁ
ଆଉ କେତକ ତମର କଲଣି। ମୋର ତ ଏଇଠି ଦି ଦିନ ହେଇଯିବ କାହାକୁ ତମ ସହିତ ଯୋଉ ତମେ ମତେ ଯୋଉ କଲ୍ କରିଥିଲ ବାସ ସେତିକି ମୁଁ ଆଉ କାହାକୁ କଲ୍ କରିନି କି ଆଉ କେହି ବି ମତେ କରିନାହାନ୍ତି।
ମୋର ବି ସେତିକି।
ତେମେ କରୁନ
ଆଉ କଣ ଏଇ ରିଚାର୍ଜ ଯୋଉ ନାଇଁ ତ ପଇସା ନହିଁ ଫୋନ୍ ରେ ସେଇଆ ତ।
ଏବେ ମୋ ସହିତ କେମିତି କଥା ହଉଛ?
ହସପୋର୍ଟ ଆଣିଛି।
କେମତି ହଟ୍ ସ୍ବଟ୍ ମାନେ ନେଇକି କା ଆଉ ଅନ୍ୟମାନେ
ମାନେ ଯାହେଲେ ବି କଥା ହେଲା ବେଳୁକୁ ହଟ୍ ସ୍ପଟ୍ ନଉଚି ନା ଡାଟା ଟାଣୁଚି ନା ତ ପରି ଗୋଟେ ଉ
କୋଉଟା ଦଶଟା ରୁ ବାରଟା। ହଁ ମୁଁ ଯାଉଚି ମାନେ ହଁ ଏଇଠି ମୋର ଦି ଜଣ ଭଉଣୀ ଆସିଛନ୍ତି ତ ମାନେ ଆମ ଘର ପାଖୁରୁ ସେ ଆଉ ନୂଆ ଘରୁକୁ କରିକି ମାନେ ପଳେଇଚନ୍ତି ସେଠିକି ତ ସେ ଆସି ଥିଲେ ତାଙ୍କ ସାଙ୍ଗରେ ଏପଟେ ବି କଥା ହଉଚି ତମ ସହିତ ବି କଥା ହଉଚି। ଆଉ ପୁଅ ଆଉ ଘରେ ସବୁ କଣ କରୁଚନ୍ତି?
ସେଇ ପିଠା ପଣା କାଲି ରଜ ଯେହେତୁ ସବୁ ଏଇଖୁଣା ଲାଗି ପଡିଚନ୍ତି ପିଠାରେ।
ହଁ ମତେ କିନ୍ତୁ ରଜ ପୁରି କେଇ ଲାଗୁନି ଆଗୁରୁ ଲାଗୁଥିଲା ଏ ରଜ ଆଠ ଦିନି ଥିବ ରଜ ଆସିଲା ରଜ ଆସିଲା ମାନେ ତିନି ଦିନି ଆଙ୍କ ପୁରା ରଜ ମଉଜ। ଏବେ ଆଉ ଜଣା ପଡ଼ୁନି ରଜ ଆସିକି ପଳଉଚି ଯାଉଚି ଜଣା କାଲି ଏମିତି ଗୋଟେ ବାର ପଡିଚି କାଲି ଭଲ ଲାଗିବନି କଣ ପାଇଁ କହିଲ? ଆଇଁଷରେ ଖାଲି ଚାରିପଟଆଙ୍କ ବାସ୍ନା ହବ ଏ।
ହୁଁ ହୁଁ ହୁଁ।
କାଲି ଆଇଁଷରେ କାଲି ଚାରିପଟଯାଙ୍କ ବାସ୍ନା ହବ ସେଥିପାଇଁ। ହଉ ଆଉ ତମର କଣ କୁଆଡେ ଯୋଜନା ଅଛି ଯିବା ପାଇଁ ନା କଣ ଘରେ ରହିବ?
ଘରେ ଘର ପାଖରେ ତ ଯିବାର ଅଛି ଦେଖିଆ ସାଙ୍ଗମାନେ ଯଦି କୁଆଡେ ଡାକିିଲେ ପଳେଇଆ ଆଉ।
ଅହ ଯାହାହଉ ତୁ ଫୋନ କରୁଚୁ ରେ। ଆଚ୍ଛା। ଆଉ କଣ କଣ କହିଲ ଆଚ୍ଛା ତମର ଶୋ କରୁଚି ନା ତମର ଆ ଏମାଉଣ୍ଟ୍ ଆସୁଚି ବୋଲି?
ନାଁ।
ହେଲୋ ଶୁଭୁନି ତମେ ଦେଖିବ କଲ୍ ଫେନ୍ସରେ ଦେଖିବ। ଡ୍ୟାସବୋଡ୍ କୁ ଯାଇକି
ଓ ହଁ ସେଠି ସୋ କରୁଚି।
ହଁ କେତେ ଦିନ ତମ କେତେ ଟଙ୍କା ଲେଖା ଆସୁଚି?
ସେମତି ପଚାଶ ତଳୁକୁ ସବୁ ଆଉଚି।
ଆସିବ ପଚାଶ ତଳୁକୁ ସେମତି ହଁ ମାନେ କ କଲ୍ କଲେ ବି ଆସିବ ତମୁ ତମେ ଧର ମତେ କଲେ ବି ଆସିବ ମୁଁ ତମୁକୁ କଲେ ବି ଆସିବ ସେମତି ଆସୁଚି ନା ଆଚ୍ଛା ହ ହ ଜ୍ୟୋତି ଆଉ ଇଏ ହଁ। ପଳେଇଥିଲା ମୁଁ ଜାଣିଚି ହିଲୋ କଣ କହିଲ? ହଉ କୁଅ ଆଜି ରାତିରେ ତମର ସମସ୍ତେ ରୁଟି ହେଇଥିବ ପ୍ରାୟେ ନା ଆଜି ପିଠା।
ହଁ।
ଆଉ କିଛି ସଜବାଜ ଜିନିଷ କିଣିକି ଆଣିଲଣି ଯେମିତି ଚୁଡ଼ି କଜଳ କଜଳ ଲାଗେ
ହଁ କି
ସେ ରଜ ଯାଇଥିଲେ ସବୁ ଦୋଳିଖେଳି ବସିକି ଝୁଲେଇବ।
ହୁଁ।
ଏପଟେ ଦୋଳି ଲାଗିଛି ତ ଅମର ଆଜି ସେଆକୁ ଦିଦି ବସିକି ଖେଳୁଛନ୍ତି ଏ ଚୋରି ପାଇଁ ଯାଇଥିଲି ଭାଇ ମାନେ ମୋ ହାତକୁ ଚୁଡ଼ି ନାଁ ନାଇଁ। ତିଆରି କଲା ଵାଲା ତିଆରି ହିଁ କରୁନାହାନ୍ତି ସେ ସେ ଅଳଙ୍କାର ଆଉ କିଏ ଲଗେଉଛି? ଖାଲି ଚୁ ଚୁଡ଼ି ଯୋଉ କୁହନ୍ତି ନି ନା ନ ପିନ୍ଧିଲେ ଭାଇ ଆଉ କିମ୍ବା ବାପାଙ୍କ ପ୍ରତି
ହଁ ହଁ।
ସେଇଥିପାଇଁ ଚୁଡ଼ି ଆଉ ଆଉ ଦେଖାଯାଉ ରଜରେ ର ଜରେ ମୋର କାହିଁ ଘରେ ରହିବାକୁ ଜମା ଇଛା ନାହିଁ। କୁଆଡେ ଯିବାକୁ ଇଚ୍ଛା ହଉଛି।
ଅ ହ ହ।
ମନ୍ଦିର ମନ୍ଦିର ମନ୍ଦିର ଯିବାକୁ ଇଚ୍ଛା ହେଉଛି। ସମସ୍ତେ ମୁଁ ଦେଖୁଛି ମୋ ସାଙ୍ଗମାନେ ପ୍ରାୟ ପୁରୀ ଯାଉଛନ୍ତି। ସମସ୍ତେ ଫୋନରେ ଷ୍ଟାଟସ ରେ ଦେଇ ଦେଉଛନ୍ତି ତ ମୋର ବି ଯିବାକୁ ଭାରିଇଚ୍ଛା ହେଉଛି ପୁରୀ। କଣ କହୁଛ କୁହ। ହେଲୋ ଆସ ଆମ ଘରେ ଏବେ ବରା ଖାଇବ ବରା ଏବେ ଖାଇବ କାଲି ଦହି ବରା ଖାଇବ।
ହଁ।
କିଛି କଥା ନାଇଁ ଅନ ମାନେ ମୁଁ ମାନେ ପୁରା ଅନେଷ୍ଟଲି ଅନେଷ୍ଟିଲି ଓଡିଆ ତ ମନେ ନାହିଁ କିନ୍ତୁ ପୁରା ଭଲ ଭାବରେ କହୁଛି। ଆମର ଯୋଉ ହୁଏ ଖୁଦୁରୁକୁଣୀ ଓଷାରେ ଜାଣିଥିବ ଠିକ ଅଛି
ଓହୋ।
ସେଇ ବେଳେ ଆସିବ ହେଲା ପୁରା ବୁଲିକି ଠାକୁରଙ୍କୁ ଦେଖିବ। ଘର ତ ତମର ଏଇ ପାଖରେ ଆଉ କଣ ଦୂର ହେଇଥାନ୍ତା ଗୋଟେ ପ୍ରକାର। ସେଟା ଗୋଟେ ନିଆରା ଅନୁଭୂତି। ଠିକ ଅଛି ବୁଝିଲ ତ?